ହେଲା
ହଁ ଭାଇ କଣ କରୁଛନ୍ତି?
ବସିଛି ଆଉ କନ୍ କରିବା।
ବିଲରୁ ଆସିକି ଖାଇସାରିଲେଣି?
ହୁଁ ମାନେ ଖାଇବା ଆଉ।
ଖାଇଦଉନାହାନ୍ତି କାମ କରିକି ଆସିିଛନ୍ତି ଖାଇକି ଟିକେ ରେଷ୍ଟ ନେବେନା।
ହୁଁ।
ହଁ।
ହଁ ଏରା କେ ଏଥି ପାଇଁ କେତେ ମିନିଟ୍ ନାକେ କଥା ହେବାକୁ ପଡିବ।
ଏଠି ଦଶ ମିଣ୍ଟି ଚାଳିଶ ସେକେଣ୍ଡ ପଇଁତିରିଶ ସେକେଣ୍ଡ ବତିଶ ସେକେଣ୍ଡ ଏଇ
ହୁଁ ହୁଁ।
ଦସ ମିନିଟ ପ୍ଲସ ହେଲେ ଚଳିବ।
ତମର ଆଗେ ଯେତେବେଳେ ତମେ ଆପ ଟା ଖୋଲିଥଲ ତମ କତିକି ଫୋନ କଲେ ତାପରେ ଏଇ ଯୋଉ ଏମତି କଲେ। ତାପରେ ତମର ତାର ସଇଲା ପରେ ତାପରେ ଯାଇ ତମକୁ କଲ କରିବା ପାଇଁ ଦେଖେଇଲା।
ହଁ।
ଆ ତମେ ଫାଷ୍ଟ ରେ ଯେତେବେଳେ ଆପ ଟା ଖୋଲିଲ ସେତେବେଆ ତମେ କାହାକୁ କଲ କରି ପାର ନଥିଲ।
ମୁଁ କଲ୍ କରେ ଜଣେ ଜଣଙ୍କୁ।
ମୋର ତ ଭାଇ ସେମିତି କାଇଁ ଆସୁନି।
ଆସିବ ସେଇଟା ତମକୁ ଶିଖିଆକୁ ପଡିବ ଟିକେ ଦେଖିକି ଶିଖିବ।
କଣ?
ସେଟା ଶିକିବ ସେଇ କାମଟା ଶିଖିବାକୁ ପଡ଼ିବ।
ଭାଇ ତମର ତ ଯେମିତି ଆ ମୁଁ ତ ଭାଇ ସବୁଆଡେ ଆଡେଇକିନା ଦେଖୁଛି କାଇଁ ମୋର ତ ସେଇ କଲ୍ କରିବା ପାଇଁ ଆସୁନି।
ଆସିବ ଆସିବ ଦେଖିଲେ ସେଇଟା ତମକୁ କହିଦିଆହବ କେମିତି କାମଟା କରିବ।
ହୁଁ ହଁ କେତେ ଦିନି ଭିତରେ ତମର ଆସିଲା।
ମୋର ତ ମାସିଥିଲା କାମ ବହୁତ ଦିନ ହେଲା କିନ୍ତୁ ମୁଁ କରିପାରୁନଥିଲି।
କାମ ଆସିଲେ ମୁଁ କରିଦେବି କିନ୍ତୁ କାମ ତ ମୂଳରୁ ଆସୁନି।
ସେଇଟା ଦେଖିବାକୁ ପଡିବ।
ହ
ଦେଖିବାକୁ ପଡ଼ିବ ଦେଖିଲେ କରିବ।
ଆଉ
ଜାଣିଲେ ଭ ଗୋଟେ ଜିନିଷ ଜାଣିଲେ ତମେ ଅଟୋମେଟିକ ସେଇଥିରେ କରିବ।
ନାଇଁ ଧର ଆପଟା ତ ଯେମତି ମାନେ ଫାଙ୍କା ଅଛି ନା ସିଏ ଆସିଲେ କଣ ଆଉ ପଚାରିବ।
କିଛି ଅସୁବିଧା ନାହିଁ କାମ ଏମିତି କରିବ ଆଉ। ଏଟା ଜାଣିଲେ ଗୋଟେ ଥର ତାପରେ କାମ ଟା ତମେ ସେ ତଳେ ଗୋଟେ ଆସୁଥିବ ଇଏ ମୁଁ ତ ଏଠାରେ ବି ନୁଆ ମୁଁ ଜାଣିନି। କିନ୍ତୁ କଣ କହିଲ ସେଇଥିରେ କଲେ ଅଟୋମେଟିକ୍ କାମଟା କେମିତି କଣ ପ୍ରୋସେସରେ କରାଯାଏ ସେଟା ବୁଝିଲେ ଜାଣିବ।
ହୁଁ
ଜାଣିଲେ ତମେ ଅଟୋମେଟିକ ସେରା କିଛି ଭିଡ ନୁହଁ ଅଟୋମେଟିକ କରିବ ବହୁତ ଗୁଡେ।
ହୁଁ ଆଉ
ମୁ ହଁ ଆଉ ସବୁ କଣ ଏବେ କୁଆଡେ ବୁଲିଯିବା ପାଇଁ କଣ ପୋଗ୍ରାମ ସବୁ
ନାଇଁ ରଥଯାତ୍ରା ରଇଲୀ।
ରଥକୁ ବୁଲିଯିବ।
ହୁଁ
ଉଁ ହୁଁ କୁଆଡ଼େ ସବୁ ବୁଲିଯିବା?
କଣ
କୁଆଡକୁ ବୁଲିଯିବ ସବୁ?
ବୁଲି ଯାଇନି କୁଆଡ଼େ ଆସୁନୁ ମୂ ଦେବୀ ନାଁପା। ପୁରୁଣା ହ୍ୟାଲୋ
ହୁଁ କୁହନ୍ତୁ।
ଆଉ କଣ କୁହ? ତମେ ଖାଇ ସାରିଲଣି?
ହଁ ମୁ ଖାଇସାରିଲିଣି।
ହୁଁ
ଖାଇସାରିଲିଣି
କଣ
ଖାଇସାରିଲିଣି ମୂ ଆଛା ଆଉ ଘରେ ସବୁ କିଏ କିଏ ଅଛନ୍ତି?
ବାହାଘର ତମ ଆଡେ ହଉଛି
ଆଜ୍ଞା
ବାହାଘର
ବାହାଘର ବାହାଘର ଦେଖିବା ସମୟ ହେଲେ ହବ।
ନା ହିଁ। ମୁଁ ଏଇ ତ ପୁରା ବାହାଘର ସିଜିନ ଚାଲିଛି।
ସାରିଲେ କଣ ହବ
ଏଇ ସୁୁଗା ଆଉ ଦିଅନି ଏଇ ଶୁଖିଲା ଲଙ୍କା ଦିଟା ଦେଉ ହୁଁ।
ହଁ।
ହଁ।
ଯୋ କଣ ରଥଯାତ୍ରା ପାଇଁ କୁଆଡେ ସବୁ ବୁଲି ଯିବା ପାଇଁ ପୋଗ୍ରାମ ଅଛି?
ପୁରୀ।
ବୁଲି, ପୁରୀ କିଏ କିଏ ସବୁ ଯିବେ?
ସାଙ୍ଗ ମାନେ ଚାରି ପାଞ୍ଚ ଜଣ ଯାକ ଯିବୁ ଆଉ।
ସାଙ୍ଗ ମାନେ କେବେ ଯିବେ?
ହୁଁ, ବୋଉ ଆଇଚି। ବୋଉ ଆଇଚି ଆସିବ କଣ କେଇଏ କେଇଜାଣେ।
ହଁ ଚାଲ ଯିବା ପୁରୀ ବୁଲି।
ଉଁ,
କେତେ ଜଣ ସାଙ୍ଗ ଯିବ?
ହୁଁ, ଚାରି ପାଞ୍ଚ ଜଣ ଆଉ। ଆଉ
ହଁ ଏତେ ଭଲ ଲ, ଆଉ କଣ କୁହନ୍ତୁ? ଆପଣଙ୍କ କ
ଆଉ ଖାଇ ସାଇଲଣି?
ଖିଆପିଆ ସରଲାଣି। ଆପଣଙ୍କ ତଳି ରୋଇବା ଅଛି?
ଉଁ,
ଆପଣଙ୍କୁ ତୋଳି ରୁଇ ଆସେ?
ନାଇ, ନା।
ରୋଇବା ଟା ଯୋଉ ଭଲ ଲାଗେ ନା ତଳି ଇଏ କରିବା ଟା ଭଲ ଲାଗେ? ଉଁ, ମାରିବା ଟା।
ସେ ଆ, ଦିଟା ଆଙ୍କ ଭାଇ ମୁଁ କୋଉଟା ଜାଣିନି।
ଆଉ
ଦି ଟା ଆଙ୍କ ମୁଁ କୋଉଟା ଜାଣିିନାହିଁ।
ଖାଲି ବାପାଙ୍କୁ ବିଲ କାମରେ ସାହାଯ୍ୟ କରନ୍ତି?
ହୁଁ, ଘରୁ ବାହାରେ ବି ବୁଲି ଯିବି। ସାର ଫାର ବୋହି ନେବି କି ତଳି ଫଳି ବହି ନେବି।
ବଡ ଯା ହଉ ବାପାଙ୍କୁ ତ ଏତେ କାମରେ ସାହାଯ୍ୟ କରୁଛ ସେଇଟା ବଡ କଥା।
ଆଚ୍ଛା।
ହଁ।
ଆଉ।
ଆପଣ କୁହନ୍ତୁ ଆଉ କଣ ଖବର? ଆପଣ ଭୁବନ ଆସନ୍ତି ବୁଲିବା ପାଇଁ?
ହୁଁ।
ଭୁବନଠୁ ଆପଣଙ୍କ ଘର କେତେ ଦୂର?
ସବୁଦିନ ସନ୍ଧ୍ୟାବେଳେ
ସବୁଦିନ ସନ୍ଧ୍ୟାବେଳେ କଣ ଭୋ ଆପଣଙ୍କ ଗାଁ ଟା କେଉଁଠି? ଭୁବନ ଠାରୁ ପାଖ।
ହୁଁ ଛଅ ସାତ କିିଲୋମିଟର ହବ।
ଉଁ ହୁଁ। ହୁଁ।
ତମ ଘର?
ଆମ ଘର ଟା ଏଇ ଭୁବନ ଟୁ ଦଶ କିଲୋମିଟର ଦୂର ଗୋଟେ ଗାଁ ଛୋଟ ଗାଁ ଟେ ଅଛି।
ଆଛା। ଗାଁ ପାଖରେ କୋଉ ଗାଁ ଅଛି।
ଗାଁ ପାଖରେ କୁନିନ୍ଦା ଅଛି ଆପଣଙ୍କ ଗାଁ ପାଖରେ?
ଚଣ୍ଡିପାଳ।
ଓ ହୋ ଯଇପୁରୁ ଚଣ୍ଡିପାଳ।
ହୁଁ।
ଓ ହୋ। ବଢିଆ।
ତମ ଗାଁ କୋଉ ଗାଁ।
ଗାଁ ଟା କହିବା ଆଉ ହଁ ଗାଁ ଟା କହିବା ଆପଣଙ୍କୁ ଆଉ ପରେ କେତେବେଳେ ସୁଯୋଗ। ମିଳିଲେ କଥା ହେଲେ କହିବା।
ହଁ ହଁ।
ଆଉ। ଏମିତି ସବୁ। ହେମିତି। ଆଉ କାମ କରନ୍ତୁ ଜାଣିବେ ତାପରେ କେମିତି କଣ ତାର ପ୍ରଫିଟ ଟା। ଆପଣ ବୁଝିପାରିବେ କେମିତି କାମ କଲେ କେମିତି ପଇସା ଟା ଆପଣଙ୍କୁ ଆସିବ କେମିତି କଣ ହବ। ବୁଝିଲେ ଆପଣଙ୍କୁ ଭଲ ଲାଗିବ ତାପରେ କାମଟା ଆପଣ କରିବେ ଆଉ।
ହୁଁଁ।
ଆଉ ଆପଣଙ୍କୁ ମାଛ ଧରି ଆସେନି।
ହଁ।
ଏ ଆମର ଚଣ୍ଡିପାଳ। ଆଉ ଜଇପୁର ସେଇ ପାଖରେ ଅନିରୁଦ୍ଧ ଭାଇ ବୋଲି ଜଣେ ଅଛନ୍ତି।
ହୁଁ କହୁ ନାହାନ୍ତି।
ସେ ଅନିରୁଦ୍ଧ ଭାଇ ଆମର ଆସନ୍ତି ଶତସଙ୍ଗ କୁ ଭଜନ ଗାଇବା ପାଇଁ।
ହୁଁ ହୁଁ ହୁଁ। ହୁଁ ଟୁବା ହେଇକି ନା ଟିକେ କଳା ହେଇକି ନା।
ହୁଁ।
ଗୋଟେ ସେ ପାସେନେ ପ୍ରୋ ଗାଡି ଟେ ଚଲଉଛନ୍ତି।
ହଁ ହଁ ହଁ ଠିକ ଆପଣ ଦେଖିଛନ୍ତି ଆଉ।
ହୁଁ। ଆଉ।
ନାଇଁ ଆଉ କଣ ହଁ ଖାଇ ସାଇଲିଣି।
ଉଁ।
ଖାଇ ସାରିଲିଣି।
ହାଲୋ।
ହୁଁ ଆଉ କଣ କୁହନ୍ତୁ?
ଖାଇ ସାଇଲଣି ତମେ।
ହଁ ମୁଁ ଖାଇକି ଆସିଛି ଡିଉଟି।
ଉଁ ହୁଁ କୋଉଠି ରହୁଛନ୍ତି?
ମୁଁ ଏଇ ଭୁବନରେ କାମ କରୁଛି।
କୋଉଠି କି ନା।
ଭୁବନରେ ଭୁବନ ରେ କାମ କରୁଚି।
ଉଁ ହୁଁ କି କାମ?
ଅଛି ଗୋଟେ କମ୍ପାନୀରେ ଆଉ ଥଣ୍ଡା କମ୍ପାନୀରେ।
ଉଁ ହୁଁ କେତେନେଖା ଦଉଚନ୍ତି ମାସକୁ?
ସେମିତି ବିଶେଷ ନାହିଁ ଅଳ୍ପ କିଛି ମିଳେ ଆଉ।
ତଥାପି କେତେ?
ତଥାପି ବଞ୍ଚିବା ପାଇଁ ଯେତିକି ଆବଶ୍ୟକ ସେତିକି ମିଳିଯାଏ ଆଉ।
ବାର।
ହଁ ସେଇଭଳିଆ ମିଳୁଛି କିଛି କିଛି ଗୋଟେ ମିଳୁଚି। ଆଉ କଣ କଇଲ ଏଇ କାମ ହଁ ମାଧ୍ୟମରେ ସେଇଟା କ କଣ କହିଲ ପ୍ରପର ଲୋକେସନ ଆଉ ଇଏ ସିଏ ଏମିତି କୁହା ହଉନି ଜେଜେକୁ ହୁଁ
ଉଁ ହୁଁ ହୁଁ ହୁଁ।
ଆଉ
ଠିକ।
ଆଉ ଏଇଭଳିଆ ସବୁ ଘଟଣା ଆଉ କଣ? ଆଉ କାମ କରୁଚନ୍ତି ଭଲ ଲାଗୁଛି ଆଉ ହୁଁ ହୁଁ ବିଲବାଡ଼ି କାମ ତାହେଲେ ଆପଣଙ୍କୁ ଆସେନି ନା।
ନାଇଁ।
ଉଁ ହୁଁ ଆଉ ହଉ ଠିକ୍ ଅଛି ପରେ କେତେବେଳେ କଥା ହେବା। ମୋର ଗୋଟେ କଲ୍ ଆସୁ ଚି ମୁଁ ରଖୁଚି ଆଁ ଆଜ୍ଞା ଠିକ ଅଛି।
ହୁଁ।